ହୋଉ ଆପଣ ଘରକୁ ଯାଆନ୍ତୁ।
ହଁ।
ଏନ୍ କଥା ହୁଅନ୍ତୁ ମୋ ସହିତ ଆଉ କଁ
ଆଉ ଆପଣ ଟିକେ ଭଲ କି ଫୋନଟା ରଖନ୍ତୁ ଆଉ ଟିକେ ପୁରେଇକି ଆଉ।
ଆଛା ଆ ଆପଣ କଣ ଆପଣଙ୍କ ଗେସ ତ ଭଲ ଅଛି।
ହଁ କାହିଁକିନା ଟିକେ ଭଏସ ଏପଟ ସେପଟ ହୋଉଚି ନା।
ଆଛା ହୋଉଚି କି।
ହଁ। ଆଉ ଆପଣଙ୍କ ଦେହ କେମିତି ସବୁ ଭଲ ଅଛି ତ?
ହଁ ନା ଭଲ ଅଛ୍ ହଁ ଭଲ ଅଛି କାଲି ଆ ହାଙ୍ଗ ସହିତ ବୁଲାବୁଲି କରିବା ପାଇଁ ଆଉ ଟିକେ ଦେହଟାକୁ ଭଲ ରଖିଚି ଆଉ।
ଆଚ୍ଛା।
ଆଛା ଆଜ୍ଞା।
ଉଁ ହୁଁ।
ଏବେ ଦେହକୁ ଟିକେ ଫିଟ ଆଣ୍ଡ ଫାଇନ ରଖିବାକୁ ପଡୁଚି।
ଆଉ ଆପଣଙ୍କ ବ୍ୟାଗରେ ଆ ଆଣ୍ଟିଙ୍କ ପାଇଁ ଦିଟା ପାଆ ପୋଛା ଆଉ ଆପଣଙ୍କ ପାଇଁ ପ୍ୟା ଣ୍ଟ୍ ଅଛି ଆଉ।
ମୁଁ ବୋଧେ ଆପଣଙ୍କୁ କହିଲି ପ୍ୟାଣ୍ଟଟା ରଖିବେ ବୋଲି।
ହଁ ତ କଣ କରିବା ଭୁଲି ଯାଇଚ କିଛି ନାହିଁ ଆପଣ କାଲି ଦେଖାହେଲେ ଦେବେ ଆଉ ଆଣ୍ଟିଙ୍କ ପାଇଁ ସେ ଦିଟା ପାଉ ପୋଛା ଆଉ।
ଆପଣ ହେ ପ୍ୟାଣ୍ଟଟା କା ନେଇଯିବେ କାରଣ ମୋ ସେ ପ୍ୟାଣ୍ଟ ପାଇଁ କିଛି ମ୍ୟାଚିଙ୍ଗି କି ଗଞ୍ଜି କି ସାର୍ଟେ କିଛି ନାହିଁ ନା। ତ ମୁଁ ସେ ପ୍ୟାଣ୍ଟଟା ପିନ୍ଧିବାର ଟୋଟାଲି ଇଏ ନାହିଁ। ଉଦ୍ଦେଶ୍ୟ ନାହିଁ। ଆଜ୍ଞା ତ ତେଣୁକରି କାଲି ନେଇଯିବେ ଆଉ।
ହୋଉ ଆଉ ଇଏ ଗୋଟେ କଥା।
ଆଜ୍ଞା କାଲି ୟୁଜ ବି ହେଇଯିବ।
ହୁଁ।
ଆଜ୍ଞା। ଟିକେ ସେଣ୍ଟ ବି କାଲି ନେଇ ଆସିଥିବେ ମାରିକି ନେବେ ଘରକୁ ଆଉ। ସେଟା ୟୁଜ ହେଇଯାଇଥିବ ନା।
ଓ ଆପଣ ତାହେଲେ ଏତେ ଗନ୍ଧୁରା।
ନାଇ ଗନ୍ଧୁରା ନୁହଁ। ନା ସେଇ ଝାଳ ମାଳ ପରିଶ୍ରମ କାମ। କରଚି ଦିନ ସାରା ତ ଝାଳ ମା କଣ ପେଣ୍ଟରେ ଲାଗି କାଳେ ସ୍ମେଲ୍ ହବ ସେଥିାଇଁ ଆଡଭାନସ୍ ଆଡଭାଇସ୍।
ଓହୋ ଆପଣ କେତେ ଭାବୁଚନ୍ତି। କହିବାକୁ ଇଏ ହୋଉଚି।
ଆଜ୍ଞା ସାଙ୍ଗ ପାଇଁ ତ ଏତିକି ଭାବନା ଚଳିବ।
ଉଁହୁଁ ଥ୍ୟାଙ୍କୟୁ।
ଆଜ୍ଞା।
ଉଁ।
ଆଉ କୁହନ୍ତୁ ଆପଣଙ୍କ କଣ ଚାଲିଚି? ଏବେ କଣ କରୁଚନ୍ତି?
ଲି ଆସିଲି ଏ ମୋର ଇଣ୍ଟର୍ନସିପରୁ। ଇଣ୍ଟର୍ନସିିପ୍ ପୂବରୁ ଆଇଲା ପରେ ଅ ଇଣ୍ଟର୍ନସିିପ ରହିଲା ପରେ କଣ ନର୍ମଲୀ ଏଇ ମୁଁ ଫ୍ରେଶ ଫ୍ରାସ ହଉଛି ଆଉ।
ଆଛା ଆଉ ଵେସ ସେଇି ତାପରେ କଣ କରିବେ?
ତାପରେ କିଛି ଖାସ କାମ ନାହିଁ। ଏବେ ତ ଇଣ୍ଟର୍ନସିପ ସଇଲା।
ଆଉ ଗୋଟେ ଥିଲା ଆପଣ ରିପୋଡ ଗୁଡ଼ା କୋଉଠି ରଖିଛନ୍ତି ସବୁ?
ରିପୋଟ ଗଡା ମୋ ବ୍ୟାଗରେ ପରା।
ଆଚ୍ଛା ଦି ଜଣଙ୍କର ଅଛି।
ଆଜ୍ଞା ଆଜ୍ଞା ମୋ ପାଖରେ ଦି ଜଣଙ୍କର ଅଛି ଆପଣ ବ୍ୟସ୍ତ କାହିଁ ହଉଛନ୍ତି ଆ ର ଖିଚ ତ ଓ ମୋ
ନା ମୋର ମନେ ନଥିଲା ଆପଣଙ୍କୁ ଦେଇଥିଲି କି ମୋ ବ୍ୟାଗରେ ରଖିଦେଲି।
ଓହୋ କେହି ବ୍ୟସ୍ତ ହୁଅନ୍ତୁନି ମୋରି ପାଖରେ ଅଛି।
ଆଜ୍ଞା ଆଉ କୁହନ୍ତୁ କଣ ଆଜି ରାତିରେ ଖାଇବାକୁ ଇ
ରାତିରେ କିଛି ଖାସ ଖାଇବାକୁ ତ ଇଚ୍ଛା ନାହିଁ। ଅ ଟିକେ ଘରୁ କୁ ଅଇଲେଭାରି। ଶୁଣି ମୋ ମନ ଦୁଃଖ ଲାଗିଲାଣି କାହିଁକି ନା ମୋର ଯାହାକୁ ଭଲ ପା ଜାଣିଥିବେ ମୁଁ ବିଲେଇ ଟା।
ଆଜ୍ଞା ଆଜ୍ଞା।
ତାଙ୍କ ଗଦି ପଡିଛି ତାଙ୍କୁ ସେଇଟା ଟିକେ ଦେଖିକି ଟିକେ ମନ ଫୁଣି ଅସ ଇଏ ହେଇଗଲା। ସିୟାଡ ହେଇଗଲା ଯେ କୁହନ୍ତୁନି।
ଆଛା।
ଏତେ ମନକୁ ବୁଝଉଛି। ମନ ତ ବୁଝୁନି ଆଉ ଜାଣିଥିବେ।
ଆଜ୍ଞା ଆଜ୍ଞା ତ ଟିକେ ଖୋଜା ଜାରି ରଖନ୍ତୁ ଆଉ।
ହଁ ରଖିଛି ତ ଦେଖାଯାଉ ମୋ ଭଲ ପାୟା ଯଦି ଠିକ ଥିବ। ମୁଁ ତାକୁ ନିଶ୍ଚିନ୍ତ ପାଇବି।
ସେ ଠିକ ଭୁଲ ତ ସେଟା ଆଉ କେହି ଦେଖିବେ ସେମିତି କେତେ ଅତ୍ୟତର କା ଉପରେ ତ ସେମିତି କହିହବନି। ଯଦି ଆପଣଙ୍କ ଭାଗ୍ୟରେ ଥିବ ତାହେଲେ ମିଳିଯିବ ଆଉ ଆପଣଙ୍କ ବିଲେଇ। ଆପଣ ତ କାମ ଠିକ କରୁଛନ୍ତି କିନ୍ତୁ ଭାଗ୍ୟରେ ଥିଲେ ଜିନିଷ ମିଳିଯାଏ।
ହୁଁ ହୁଁ ଏମତି କଥାକି।
ଆଜ୍ଞା।
ହଉ ଆଉ ଆପଣ ତ କହିଲେ ମୁଁ ଶୁଣିଲି ଆଉ।
ଆଜ୍ଞା ଆଜ୍ଞା ଆଉ କଣ କୁହନ୍ତୁ? ଆପଣ କାଲିର କିଛି ଏକ୍ସଟ୍ରା ପ୍ଲନ୍ କି କିଛି କଣ କରିବାକୁ?
କିଛି ଏକ୍ସଟାରା ମେକ୍ସଟାରା ନାହିଁ ଯାହା ପ୍ଲାନ୍ ମୁ ସାଙ୍ଗସଙ୍ଗ କରିଛି ସେଇୟଆ ହିଁ।
ଆଚ୍ଛା କଣ କରୁଛନ୍ତି ଆଉଥରେ କହିଲେ?
କିଛି ଖାସ ପ୍ଲାନ ନାହିଁ ମୁଁ ବି ପ୍ଲାନ୍ କରିଛୁ କୁଆଡେ କୋଡେ ଯିବୁ ଆଉ।
ଆଚ୍ଛା ଏ ପାଞ୍ଚଟାରୁ ସେଠୁ ବାହାରିବେ ଆଉ। ଆଛା ତାପରେ ଆସିକି ଏଠି ତହସିଲ କାମ ସେ ସାରିବେ। ପାଞ୍ଚଟାରୁ ବାହାରିଲେ କେ ନା ପାଞ୍ଚଟା ହେଲେ ତ ଟାଇମ ହବନି ତ ସଖାଳୁ ହି ଯିବାକୁ ପଡିବ।
ହଁ ସଖାଳୁ ସାରିଦେବା ଆଉ।
ଆଜ୍ଞା।
ହ ହ।
ସାଢ଼େ ପାଁଶଟାରେ ବନ୍ଦ ହେଇଯାଉଚି ତ ଯିବାକୁ ପଡ଼ିବ ସଖାଳୁ ଆଉ।
ଉଁ ହୁଁ ହୁଁ।
କିଛି ନାହିଁ ପାଞ୍ଚ ମିଣ୍ଟିର ତ କାମ ଖାଲି ଆପ୍ଲିକେସନ୍ ଦେଖେଇବାର ଅଛି ଆଉ କଁ?
ହଁ, ସେଇଟା ତ ଆମେ କହୁଚେ ତ ଆମେ ଜାଣିନେ ନାଁ ତାଙ୍କ ଓପରେ ଡିପେଣ୍ଡ୍ କରେ ସିଏ ଆମ କାମକୁ କେତେ ଘଣ୍ଟାରୁ ନେବେ।
ହଁ ସେ ତ କାଲି କାମ ହିଁ କରିବାକୁ ପଡ଼ିବ ଟାଇମ୍ ଲାଗୁ ପଛେ।
ଆଜ୍ଞା ଆଜ୍ଞା ସେଇଠୁ ଆ ମେନ୍ ଦିନ୍ଷ ସେରା କେବେ ହେଲେ ଲାଇଫ୍ ରେ ଇଏ ଅବହେଳା କରିହବ
ଆଜ୍ଞା, ତ ଆପଣଙ୍କ ଭଏସ୍ ଟା ଟିକେ କମିଗଲାଣି ଟିକେ ପାଖୁକୁ ଆସନ୍ତୁ ଇଏର।
ହଁ ହଁ ମୁଁ ପାଖେରେ ଅଛି, ଟିକେ ମୁହଁଟା ଧୋଉଥିଲି ତ ଟିକେ ପଳେଇଲିି ଦୂରୁକୁ ଆଉ।
ଏ ମୁହଁ ଧୋଉଥୁଲେ?
ହଁ, ଏଇ ଇଣ୍ଟନ୍ ସିପ୍ ରୁ ଆଇଲି ତ ଝାଳ ୱାଳ ହେଇଆଇଚି। ଇଣ୍ଟନ୍ସିପ୍ ରୁ ଆଇିଲ ତ ଝାଳ ହେଇଆଇଚି।
ଆଚ୍ଛା ଆପ ଇନ୍ଟସିପ୍ ରେ ବ ଆଇଲେ।
ହଁ, ହଁ।
ଆଚ୍ଛା ଆଚ୍ଛା। ଆଉ କଁ କୁହନ୍ତୁ।
ଆଉ କିଛି ନାଇଁ ଆଜି ଦି ଇରା ଚପଲ କିଣିକି ଆଣିଛି, ଗୋଟେ ବର୍ଷା ପାଇଁ ଏ ଯୋଉ ବର୍ଷା ହୋଉଚି ନାଁ ଏ ଭ ଲ ଭଲ ଚପଲଟା ପିନ୍ଧିଲା ଅଳୁକୁ ଚମଡ଼ା ଉଡ଼ାକ ତାର ଉତୁରି ଯାଉ ଚି ଲେଦର ଅଡ଼ାକ ତ ସେଥିପାଇଁ ଗୋଟେ ଆଣଲି ଯୋଉ ଅସ୍ ପେଁ
ଆଉ କଁ କୋଉଠୁ କୋଉଠୁ ଆଣଲେ?
ବର୍ଷା ଭିନ ପାଇଁ ଆଣଲି ଏଇ ଯୋଉ ଏକ ନମ୍ବର ମାର୍କେ ଟିକେ ଯାଇଥିଲି, ଏ ଛାଡ଼ି ଦୁଇ ନମ୍ବର। ସେଉଟୁ ଗୋଟେ ଜୁ ତି ଭଲ୍ ଲାଗିଲା ତ ଯୋଉ ମହାରାଜାମାନଙ୍କ ଭଳିଆ ଯୋଉ ଚପଲଟା।
ଆଜ୍ଞା ଆଜ୍ଞା।
ଥିରୁ ଓଟା ଭଲ ଲାଗିଲା ତା ଥୁରୁ ଗୋଟେ ଆନଚି ଏ ଯୋଉ ବର୍ଷା ଦିନ ପାଇଁ ଗୋଟେ ନେଇକି ଆଇଚି ଆଉ।
ଆଚ୍ଛା ତ ଦିଟା ଜୁତି ଆପଣ ଆଣଚନ୍ତି ଆଉ।
ହ। ବର୍ଷା ଦିନେ ତ ଏଇ ଭଲ ଭଲ ଚପଲ ତ ପିନ୍ଧି ହବନି। ପାଣି ଯୋଉ ଯୋଉ ପଶିଯିବ ନଷ୍ଟ ହବ ଅଯଥା।
ଆଚ୍ଛା।
ଆଜ୍ଞା।
ଆଉ କଁ ପଇସା ପତର କଁ ଘରେ ଦେଇଥିଲେ ନା କଁ ଯେତେ ଜୁତି ଫୁତି ଆ
ନାଁ ଏଇ ମୋ ଏମତି ସଞ୍ଚିତ କରିଥିଲି। ଆଉ ଟିକେ ଏଇ ବଡ଼ମାନଙ୍କର ଆଶୀର୍ବାଦରୁ ଦେଇଥିଲେ ଏଇ ଘରଟି ହାତ ଖର୍ଚ୍ଚ ପାଇଁ। ସେଇଆକୁ ରଖିଥିଲି ସେଇଆକୁ ହି ଆଣିଦେଲି ଆଉ।
ଛା ମାନେ ଆ କିଛି ଖବର ନାଇଁ ଏବେ ତ ଯାଉଚି କେତେଟା ହେଲାଣି ଟିକେ କହିବେ ଟାଇମ୍?
ହଁ ହଁ ସିଓର୍ ଆ ଛଅଟା ଏକାବନ।
ଛଅଟା ଏକାବନ। ହଁ ଆଉ ଦଶ ପନ୍ଦର ପଁ ଯିବି କମ୍ପୁଟର୍ କ୍ଲାସ୍ ଭାବୁଚି ସେ ଭାଇଙ୍କୁ ଆଜି ବୁଝେଇଦେବି ଆଜି ସେ ଆସିବେ।
ହୁଁ ହୁଁ।
ହଁ ସେ ଏବେ ଏଫେ କମ୍ପୁଟର୍ କ୍ଲାସ୍ ଡାଇରେକ୍ଟ ଯାଇଁକି ତାଙ୍କୁ ବୁଝେଇ ଦେଇକି ମୁଁ ମୋର ଘରୁକୁ ପଳେଇବି। ଆଉ କଁ?
ମୋ କାମଟା ଟିକେ କରିଦେଲେଣି ଯୋଉଟା ଓଟେ ଥିଲା?
ଆଜ୍ଞା ଆଜ୍ଞା ମୁଁ କଲ୍ ମାରଦେବି ଏଇନା ସେ ସାଙ୍ଗ୍ ସାଙ୍ଗ୍ କରିଦେଇକି ପଠେଇଦେବେ।
ଅହ ଟିକେ ପେମେଣ୍ଟ୍ କରି ମତେ ଟିକେ ଦୁଇଶ ଅନଲାଇନ୍ ଦେଇଦେବେ ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିତ ଦୁଇଶ ଅନଲାଇନ୍ ଏବେ ହବନି କାଲି ପହଦିନ ଆଡ଼ୁ ହବ।
ହୁଁ ଓ ହୋ ଏତେ ଦିନ ଅପେକ୍ଷା କରିବାକୁ ପଡିବ କି?
ଆଜ୍ଞା ଟିକେ ତ ଅପେକ୍ଷା ଅନଲାଇନ ତ ମିଳିଆ କଷ୍ଟକର। ସେଥିପାଇଁ ଅପେକ୍ଷା ଟିକେ କରିବାକୁ ପଡିବ ଆଉ।
ଓ ହୋ।
ତ ଆପଣ ଯଦି ବେଶୀ ଦୋକାନ ହଁ ଦେହ ପା ତ ଭଲ ଅଛି ନୁହଁ, ଭଲ ରଖିବାକୁ ପଡୁଛି।
ଓ ହୋ ବ ଖରାଟା ସବୁ ସଇଲା, ବର୍ଷା ହେଲାଣି ଟିକେ ଦେଖୁଥିବେ ଆଉ।
ହଁ ଦେହ ପାହ ଦେଖୁଛି। ସେଇଥିପାଇଁ ଏକ୍ସରସାଇଜ କାଲି କାଲି ଟିକେ ମଜାମସ୍ତି କରିବୁ, ସେ ଏକ୍ସରସାଇଜ ଟାଇପ ର କରିବୁ। ତ ଦେହ ଫୁର୍ତ୍ତିଲା ରହିବ ଆଉ।
ହଁ ମୁଁ ତ ଜାଣେ ଫୁଟିଲା ରୁହେନି, ଏକ୍ସରସାଇଜ କଲେ ଦେହ ଟିକେ ଆଗ ଇଏ ହବ।
ଆଛା, ନା ଦେହ ସେଇ ଟାଇମରେ ଟିକେ ଫୁର୍ତିଲା ରହିବ, ତାପରେ ଟିକେ ଉଇକ ହେଇଯିବ। କଷ୍ଟ କରୁଛନ୍ତି ନା, ତ ତାପରେ ଟିକେ ଭଲ ହବ ଧୀରେ ଧୀରେ ଆଉ।
ହଁ - ହଁ।
ଆଜ୍ଞା।
ଆଉ ସବୁ ପ୍ଲାନ କଣ? ଛୁଟି କାଟିବାକୁ ମାମୁଁଘର ଯିବନି?
କେବେ?
ଏଇ ଏବେ କେବେ ପ୍ଲାନ୍ କରୁନ?
ନା, କିଛି ଏ ଠୁ ଜେଡ କିଛି ପ୍ଲାନ ନାହିଁ।
ଓ ହୋ।
ଆଜ୍ଞା।
ହଉ ଆଉ, ଆଉ ସବୁ ଦେହ ଭଲ ତ ଆଉ।
ଆଜ୍ଞା, ଆମେ ଘରେ ବା ବା, ମା, ମୁଁ ଅଛୁ ଆଉ।
ହୁଁ- ହୁଁ, ଭାଇ ଆସିନାହାନ୍ତି ଆଉ?
ନା ଆସିନାହାନ୍ତି ଆଉ। ମୁଁ ତାଙ୍କୁ କିନ୍ତୁ ସ୍ୱପ୍ନରେ ଦେଖିଛି ସେ ରାତି ବାରଟାରେ ଆସିଛନ୍ତି।
ଓ ହୋ ଆପଣଙ୍କ ସପ୍ନ ପୂରଣ ହୁଏ?
ପୂରଣ ତ ହୁଏନି। କାହିଁକିନା, ମୋର ଯୋଉ ସ୍ୱପ୍ନ ଗୁରା ଆସେ କିଛି ଟିକେ ହଁ ଏବେ ସ୍ୱପ୍ନ କଥା ତ ସେ ପୂରଣ କିଛି ହୁଏନି।
ଓ ହୋ।
ଆଜ୍ଞା।
ଆଉ ସବୁ ଭଲ ଆଉ।
ଆଜ୍ଞା।
ଉଁ -ହୁଁ। ହଉ ଆଉ, ଆମେ ନେକ୍ସଟ କଲରେ କଥା ହବା। ଆପଣ ଥାଆନ୍ତୁ, ମୁଁ କଲ ଲଗଉଛି ଆପଣଙ୍କୁ।
ଆଜ୍ଞା। ଠିକ ଅଛି, ମୁଁ ସାଇଡ କରିଦଉଛି ଆପଣ କଲ
ଆଜ୍ଞା ଆଜ୍ଞା।
ଠିକ୍ ଅଛି, ନା ମୁଁ ଲଗେଇବି?